ହ ନମସ୍କାର। ଜୟ ଜଗନ୍ନାଥ କଣ କରୁଛ?
ମୁଁ ବି ରଇଛି। ଆଉ ଟିକେ ଗଲେ ଖେଳିବାକୁ ଯିବି ଚାରିଟା ବେଳେ ହେଲେ ଟିକେ ଖେଳିବାକୁ ଯିବି ଯେହେତୁ ଖେଳ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅ ତୁମେ ଖେଳକୁ କେତେ ସେ ମାନେ କୋଉ କେଉଁ ଖେଳା ଖେଳ?
ମୁଁ ସବୁ ପ୍ରକାର ଖେଳ ଖେଳେ ଯେମିତିକି କ୍ରିକେଟ ହଉ ଅ ବ୍ୟାଡମିଣ୍ଟନ ହଉ କବାଡି ହଉ ମତେ ଏଇ ତିନିଟା ଖେଳ ହି ଭଲ ଲାଗେ ବସିକଲି
ହଁ କ୍ରିକେଟ ତମେ
ହଁ ମୁଁ କ୍ରିକେଟ ଦେଖେ ମୋର ଫେଭଟ ପ୍ଲେୟାର ହଉଛି ମୋର ପସନ୍ଦତା ଖେଳାଳି ହଉଛି ବିରାଟ କହଲି।
ମୋର ମଧ୍ୟ ବିରାଟ ଫେବଟ ପସନ୍ଦ। ଆଉ ଖେଳ ଆମ ଜୀବନରେ କାହିଁକି ଜରୁରୀ ତୁମେ ଜାଣିଛ?
ହଁ ଖେଳ ଆମ ଜୀବନରେ ଏଥିପାଇଁ ଜରୁରୀ ଯେ ଖେଳ ପାଇଁ ଆମେ ବହୁତ ଦେଶ ବିଦେଶରେ ନାଁ କମେଇ ପାରିବା ଯୋଉଟା କି? ସବୁଠୁ ଅ ମୁଖ୍ୟ କାରଣ ହେଲା ଆମେ ଯଦି ଖେଳ ଖେଳିବା ଆମର ଅ ଫିଜିକାଲ କଣ୍ଡିସନ୍ ଶାରୀରିକ ଶାରୀରିକ ଆମର ସୁସ୍ଥ ରହିବ ଯଉଟା କି ଆମର ମୁଖ୍ୟ କାରଣ ଭାବେ ଗଣାଯାଏ।
ହଁ। ଖେଳ ମଣିଷର ଜୀବନର ଏକ ଅତ୍ୟନ୍ତ ଜରୁରୀ ଅଂଶ ଏହା କେବଳ ମନୋରଞ୍ଜନ ମାଧ୍ୟମ ନୁହେଁ। ବରଂ ଶାରୀରିକ ମାନସିକ ଓ ସାମାଜିକ ବିକାଶ ର ଏକ ମହତ୍ଵପୂର୍ଣ୍ଣ ଉପାୟ ଅ ଆ ଖେଳ ଦ୍ଵାରା ଆମେ ଶାରୀରିକ ସ୍ୱାସ୍ଥ୍ୟର ବିକାଶ କରିପାରିବା। ଅ ମାନସିକ ଚାପ କମାଇ ପାରିବା। ସାମାଜିକ ଗୁଣ ବିକାଶ କରିପାରିବା। ଯେମିତି କିି ଦଳଗତ ଖେଳ ମାଧ୍ୟମରେ ସହଯୋଗ ନେ ପ୍ରୁତ ଏବଂ ଶୃଙ୍ଖଳା ଦେଖିବାକୁ ମିଳେ ଏବଂ ଆମର କିଛି ତ ବନ୍ଧୁତ୍ୱ ରହିପାରେ। ଖେଳ ଦ୍ୱାରା। ଆଉ ମଧ୍ୟ ଆମର ଆତ୍ମବିଶ୍ଵାସ ବଢେ। ଖେଳରେ ଜିତିବା ଦ୍ଵାରା। କିମ୍ବା ଆଉ ସମୟର ସଦୁପଯୋଗ ଶିଖାଏ। ଖେଳ ଆମ କୁ ଆମେ ଯେତେବେଳେ କିଛି କାମ ନ ନଥାଏ। ମାନେ ଆମେ ଲାଗେ ଆମକୁ ମାନେ ବୋରିଂ ସେତେବେଳେ ଆମେ ଖେଳି ପାରିବା ଖେଳି ପାରିବା। ଆଉ ଖେଳ ଆମ ଜୀବନକୁ ସୁସ୍ଥ ସୁଖୀ ଓ ସଫଳ କରିବାରେ ସହାୟକ ହୁଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିୟମିତ ଭାବରେ କୌଣସି ନା କୌଣସି ଖେଳରେ ଅଂଶ ଗ୍ରହଣ କରିବା। ଉଚିତ୍ ଖେଳରେ ହାର୍ ଜିତି ମାନେ କିଛି ସେମିତି ନଥାଏ। ଖେଳରେ ଅଂଶଗ୍ରହଣ କରିବା ହିଁ ମୁ ମୁଖ୍ୟ ଭୂମିକା। ଆ ସେଥିପାଇଁ ଆମ ସରକାରଙ୍କ ତରଫରୁ ବହୁତ ଖେଳକୁ ପ୍ରୋତ୍ସାହନ ଏବେ ଦିଆଯାଉଛି। ଯେମିତି କିି ଓଡିଶାରେ ଆମର ହକିକୁ ବହୁତ ପ୍ରୋତ୍ସାହନ ଦିଆଯାଉଛି। ଆ କ୍ରିକେଟ୍ କୁ ମଧ୍ୟ ପ୍ରୋତ୍ସାହନ ଦିଆ ହୋଉଛି। ଅଲ ପୃଥିବୀରେ ଆମର ଯେମିତି ଖେଳ ପାଇଁ ଅଲମ୍ପିକ ଏବେ ଆମର ଫିଫା କପ୍ ଚାଲିଛି। ଏ ସମସ୍ତେ ଏ ମାନେ ଖେଳକୁ ଆମର ବହୁତ ପ୍ରାଧାନ୍ୟ ଦିଆଯାଉଛି।
ହଁ ତମକୁ କୋଉ ଖେଳ ପସନ୍ଦ?
କଣ କହିଲ?
ତମକୁ କୋଉ ଖେଳ ପସନ୍ଦ?
ମତେ କ୍ରିକେଟ ଖେଳ ବହୁତ ପସନ୍ଦ ଲାଗେ। ମୁଁ ଅ କ୍ରିକେଟ ରେ ଭଲ ବୋଲିଂ କରିପାରେ। କିନ୍ତୁ ଭଲ ବ୍ୟାଟିଂ କରିପାରେ ନାହିଁ।
ଆଚ୍ଛା।
ତମକୁ କୋଉ ଖେଳ ପସନ୍ଦ?
ମତେ ବି କ୍ରିକେଟ ଖେଳ ପସନ୍ଦ। ତମେ ଅ ଆଇ ପି ଏଲ ଦେଖ ନା।
ହଁ ମୁଁ ଆଇ ପିଏଲ ଦେଖେ। ମୋର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାନେ ବେଙ୍ଗାଲୁରୁ ଅ ମୋର ବହୁତ ପସନ୍ଦ। ଅ ତୁମେ କେବେ ଯାଇଛ କି କର୍ଣ୍ଣାଟକ?
ହଁ ମୁଁ କର୍ଣ୍ଣାଟକ ବହୁତ ଥରେ ଯାଇଛି।
ଓକେ ତୁମେ ଆଇ ପି ଏଲ୍ ବି ସେଠି ଦେଖିପାରିବ। ଏମ୍ ଚିନାସ୍ଵାମୀ ଷ୍ଟାଡିୟମ। ମାନେ ଆମର ସେଠି ବେଙ୍ଗାଲୁରୁ ରେ ଅଛି। ତୁମେ ବି ଆ ଆଇ ପିଏଲ୍ ଦେଖିପାରିବ। ହଁ ତମେ କର୍ଣ୍ଣାଟକରେ କଣ କଣ ପ୍ରସିଦ୍ଧ କିଛି ଜାଣିଛ କି?
କର୍ଣ୍ଣାଟକ୍ ର ପ୍ରସିଦ୍ଧ ବେଙ୍ଗଲୋର୍ ସେଟି ଅଟେ। ବ୍ୟାଙ୍ଗଲୋର ସହର ଏଠାରେ ଏଟା ଏଇଟାକୁ ସଫ୍ଟୱୋର ସିଟି ବୋଲି କୁହାଯାଏ। ଅର ଉଁ ସେଟାରେ କ୍ୟାପିଟାଲ ସିଟି ବୋଲି କ୍ୟାପିଟାଲ୍ ଅଫ୍ ସଫ୍ଟୋର୍ ସେଇଟାକୁ ଜଣାଯାଏ। ଆର୍ ବହୁତ ସାରା ଆ ଯେମିତି କିି ଆ ବାଙ୍ଗାଲୋର ଯେମିତି କି କପଡାର ସହର ବୋଲି ଏକ ମାନା ଯାଏ।
ହଁ ହଁ।
ଏମତି ବହୁତ କିଛି।
ଆଉ ତୁମେ କେତେବେଳେ ଯାଇଚ ଆମର ଉତ୍ତର ଭାରତରେ ଥିବା ଜାମ୍ମୁ କାଶ୍ମୀର ବୁଲିବାକୁ ସେଠାକାର ଯୋଉ କେ କେମିତିଆ କଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଟିକିଏ ବର୍ଣ୍ଣନା କରିପାରିବ।
ନାଇଁ ମୁଁ ସେଟାକୁ ତ କେବେ ଯାଇନି ବାକି ମୁଁ ଜାଣିଛି ସେଠିକାର ବିଷୟରେ କିଛି ଯେମିତି ଜାମ୍ମୁ କାଶ୍ମୀର। ଜାମ୍ମୁ କାଶ୍ମୀର କି ଆ ଲାଗିକିଅଛି ଆମର ଲଦାକ। ଯେମିତି ଜାମ୍ମୁ କାଶ୍ମୀର ଆମର ଆଗରୁ ୟୁନିଅନ୍ ଜଉଟାକି କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଜଣା ଥିଲା। ଏବେ ଜାମ୍ମୁ କାଶ୍ମୀର ଆଉ ଅଲ୍ଲତନାଖ ଦିଟା ଅଲଗା ଅଲଗା ହେଇଯାଇଛିି ଦିଟା ଆଙ୍କ। ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଆମେ ଜାଣୁଚୁ। ଅ ସେଠାରେ ବହୁତ ସାରା କିଛି ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲିବା ପାଇଁ। ଅ ଯେମିତି କିି ପାହାଡ ପର୍ବତ ଝରଣା ବହୁତ ସାରା କିଛି ଅଛି ସେଇଠି।
ସେଥି ତ ବହୁତ ଥଣ୍ଡା ଲାଗେ ଏବଂ ବର ର ମାନେ ଗଣ୍ଟା ହାର କହିଲେ ବି ଭୁଲ ହବ ନାହିଁ। ସେଇ ଜାଗାକୁ। ଆଉ ତୁମେ ଓଡିଆ ବାହାର ଖାଦ୍ୟ କେଉଁରା ତମକୁ ଭଲ ଲାଗେ ଓଡିଆ ଆ ବାହାର ଖାଦ୍ୟ।
ମୋତେ ଓଡିଶାର ବାହାର ଖାଦ୍ୟ କିଛି ଭଲ ଲାଗେ ନାହିଁ। ମତେ ଓଡିଶାର ପ୍ରସିଦ୍ଧ ଖାଦ୍ୟ ଯେମିତି କିି ଅ ପଖାଳ ଭାତ ବଡିଚୁରା ଶାଗଭଜା ମାଛଭଜା ଏଇସବୁ ଖାଦ୍ୟ ମତେ ଭଲ ଲାଗେ। ଡାଲମା ଅ ଜଗନ୍ନାଥଙ୍କ ମହାପ୍ରସାଦ ଯେମିତି କି ଅବଢା ଖେଚୁଡି।
ହଁ ତମେ ଖେଚୁଡି ଖାଅ ଖେ ଚୁଡ଼ି ଟା ବହୁତ ଆମକୁ ପୋଷକ ଦିଏ ସବୁ ଇଏ ଏ ଖେଚୁଡିର ତୁମେ ପ୍ରସ୍ତୁତ ପ୍ରଣାଳୀ କହିପାରିବ?
ଖେଚୁଡ଼ିର ପ୍ରସ୍ତୁତ କଣ ପ୍ରଣାଳୀ ମୁଁ ଜାଣିନାହିଁ।
ହଉ ମୁଁ କହୁଛି ଶୁଣ ଅ ଖେଚୁଡି ହେଲା ଆମର ଡା ମା ଟାଇପର ଯେମିତି କି କେବଳ ଚାଉଳ ଯେମିତି ଆଣିବେ ସେମିତି ପ୍ରଥମେ ଆମେ ପାଣି ବସେଇଦବା ପାଣିରେ ମାନେ କିଛି ଚା ମାନେ ପରିବା କି ଯେ କୌଣସି ଅଳ୍ପ ବେଶୀ ପରିବା ଖେଚୁଡିରେ ପ ପକେଇଲେ ଭଲ ଲାଗିବନି ଅଳ୍ପ ପରିବା ଆଳୁ ସେଇ ବିନ୍ ଛୁଇଁ ବୋଇତାଳୁ ଏତିକି ପକେଇଦବା। ଆ ଆଉ ଜାଇ ପକେଇଦବା ମୁଗ ଜାଇ କିମ୍ବା ବୁଟ ଜାଇ ପକେଇ ସାଇଲା ପରେ ଆମେ ଅରୁୁଆ ଚାଉଳକୁ ପକେଇଦବା ତାପରେ ସ୍ଵାଦ ଅନୁସାରେ ଚିନି ଲୁଣ ଆଉ ଘିଅ ଦେଇଦବା। ତାପରେ ତାକୁ ଆମେ ଘିଅରେ ପଘାରି ଦବା ତାପରେ ଖେଚୁଡ଼ି ଖାଇବା ବହୁତ ଭଲ ଲାଗିବ ଖେଚୁଡି ସାଙ୍ଗରେ ଆମେ ଡାଲମା ମଧ୍ୟ ମିଶେଇକି ଖାଇପାରିବା ଆ ଆମକୁ ଆହୁରି ଭଲ ଲାଗିବ।
ହଁ ତମେ କେବେ ଖେଚୁଡ଼ି ଖାଇଛ?
ହଁ ଆଗ କାଳରେ ତ ଖେଚୁଡି ଜନ୍ମଦିନ ମାନଙ୍କରେ ହେଉଥିଲା। ମାନେ ସେ ତାଙ୍କୁ ଉପଭୋଗ କରିବା ପାଇଁ ସମସ୍ତିଙ୍କି ଦିଆଯାଏ ଖେଚୁଡି ଆଗକାଳରେ ଜନ୍ମ ଦିନରେ। ଏବେ କିନ୍ତୁ ଆଉ ସେଗୁଡ଼ା ନାହିଁ ଏବେ କିଏ କଟା ହୁଏ ଆଏ ଆଉ ତ ସେ ଖେଚୁଡି ଖାଇବା ନାହିଁ ଏବେ ଲୋ ଲୋକମାନେ ସବୁ ହୋଟେଲକୁ ପଳାନ୍ତି। ଆ ସେଠି ଖାଲି ବିରିୟାନୀ ଏବେ ଖାଉଛନ୍ତି ନୂଆ ଟେଲିରେ ଖେଚୁଡିିକୁ ପ୍ରାୟତଃ ସମସ୍ତେ ଭୁଲିଗଲେଣି ତୁମେ ବିରିୟାନୀ କେମିତି ପ୍ରସ୍ତୁତ ହୁଏ କହିପାରିବ?
ନାହିଁ ବିରିୟାନୀ କେମିତି ପ୍ରସ୍ତୁତ ହୁଏ ମୁଁ କହିପାରିବି ନାହିଁ।
ମୁଁ ବି ଜାଣିନାହିଁ ବିରିୟାନୀ କିପରି ପ୍ରସ୍ତୁତ ହୁଏ କିନ୍ତୁ ବିରିୟାନୀର ଏବେ ଚାହିଦା ବହୁତ ଟିକେ ବଢି ଯାଇଛି ମତେ ଲାଗେ ଏ ଓଡିଶାରେ ଇ ଏତେ ବି ବିରିୟାନୀ ଖାଦ୍ୟ ଟା ଭଲ ଲାଗେ ନାଇଁ। କିନ୍ତୁ ଲୋକମାନେ ବିରିୟାନୀର ଚାହିଦାକୁ ଏବେ ଅତ୍ୟଧିକ ମତେ ଲାଗୁଛି ବଢେଇ ଦେଇଛନ୍ତି।
ଅତ୍ୟଧିକ ଗୁରୁତ୍ୱ ଦଉଛନ୍ତି।
ଆଜ୍ଞା ଯାହା ଫଳରେ ଓଡିଯାର ଖାଦ୍ୟକୁ ଭୁଲିକି ଆମର ଅନ୍ୟ ରାଜ୍ୟର ଖାଦ୍ୟକୁୁ ଆପଣାଉ
ହଁ ଯାହା ଫଳରେ ଓଡିଶାର ଖାଦ୍ୟ ବିଲୁପ୍ତ ହୋଇ ହୋଇଯାଇଛି।
ଆଉ ତୁମେ ଜା-ଜାଣିଛ କି ଓଡିଶାର ମୁଁ ପୁରୀ ଜଗନ୍ନାଥ ମନ୍ଦିର ଯାଇଛି ଆଉ ଦକ୍ଷିଣରେ କହିବାକୁ ଗଲେ କୋରିର ଏ ଯୋଉ ଆମର ଗଞ୍ଜାମ ଜିଲ୍ଲା ଯାଇଛି ମା ତାରାତାରିଣୀ ମନ୍ଦିର। ଆଉ ଋଷିକୁଲିଆ ନଦୀରେ ମଧ୍ୟ ମୁଁ ଗାଧାଇଚି ଆଉ ଭୈରବୀ ମା ମନ୍ଦିର ଯାଇଛି। ଆଉ କୋରାପୁଟରେ ଦେଓମାଳି ମ ଯାଇଛି ବୁଲିବାକୁ ଯେଉଟା କିି ଆମର ଓଡିଶାର ଉଚ୍ଚତମ ପର୍ବତ ଅ ସେଠି ବହୁତ ତ ଶୀତ ଦିନରେ ବହୁତ ପର୍ଯ୍ୟଟକ ଯାଆନ୍ତି ତେଣୁ ସେଟା ବହୁତ ଭଲ ଲାଗେ ମତେ ମେ ସେଠି ଟାଇମ ମାନେ ସମୟ କାଟିବାକୁ ଦେଓମାଳି। ଆଉ ସେଠି କୋରାପୁଟ ରେ ଆମର ଗୁପ୍ତେଶ୍ଵର ମନ୍ଦିର ଅଛି ଯ ପ୍ର ଭୁ ଶିବଙ୍କ ମନ୍ଦିର। ସେଠି ତାଙ୍କ ଉପରେ କି ଖରା ପଡେ ନାହିଁ ଏମିତିକି ଭାବରେ ଗୁମ୍ଫାରେ ଥାନ୍ତି। ମାନେ ବହୁତ ଆ ଆଉ ଏଇ ଶ୍ରାବଣ ମାସରେ ସେଠି ବହୁତ ମାନେ ଯା ଭିଡ ହୁଏ ଯେହେତୁ କାଉଡିଆ ମାନେ ପାଣି ଢାଳନ୍ତି ସେଠି। ତେଣୁ ସେ-ସେଠି ବହୁତ ଭିଡ ହୁଏ ଗୁପ୍ତଶ୍ୱର ମନ୍ଦିରରେ। ଆଉ କୋରାପୁଟୁ ମୁଁ ଯାଇଛି ଆଉ ମାଲକାନଗିରି। ଏଠିଆ ମୁଁ ମାନେ ଅଞ୍ଚଳ ଯାଇନାହିଁ। ଆଉ ଏକରେ ଉତ୍ତରରେ ପ ମୟୂରଭଞ୍ଜ ଯାଇଛି ଶିମିଳିପାଳ। ଅଭୟାରଣ୍ୟ ଯାଇଛି। ଆଉ ବାଲେଶ୍ଵରରେ ଦେଖିଛି କ୍ଷୀରଚାର ଗୋପୀନାଥ ଲିଙ୍ଗରାଜ ମନ ର ଇମାମି ଜଗନ୍ନା ବାଲେଶ୍ୱର ଚା-ଚାନ୍ଦିପୁର ବେଳାଭୂମି। ଏଇଗୁରା ବାଲେଶ୍ଵରରେ ଦେଖିଛି। ଆଉ ଆମ ପୂର୍ବରେ କେନ୍ଦ୍ରାପଡା। ଏ କେନ୍ଦ୍ରାପଡାରେ ବଳଦେବଜୀଉଙ୍କ ମନ୍ଦିର ଦେଖିଛି। ଜଗତସିଂହପୁରରେ ମା ସାରଳାଙ୍କ ମନ୍ଦିର ଦେଖିଛି। ପୁରୀରେ ମଧ୍ୟ ମା ମ ମା କାକଟପୁର ତାର କାକଟପୁର ମା ମଙ୍ଗଳାଙ୍କ ମନ୍ଦିର ମଧ୍ୟ ଦର୍ଶନ କରିଛି।
ତମକୁ ବାଲେଶ୍ଵରରେ କଣ କଣ ଖାଇବାକୁ ଭଲ ଲାଗେ?
ବାଲେଶ୍ଵରରେ ମତେ ଭଲ ଲାଗେ ତାଙ୍କର ସେପରେ ମୁଢ଼ିକି ସବୁ ତରକାରୀ ଦେଇକି ମୁଢ଼ି ମାନେ ମାନେ ଖାଆନ୍ତି ବାଲେଶ୍ଵରରେ ଆଉ ଗୋଟେ ତୁମେ ଜାଣି ଥିବ କି ନାଇଁ ବାଲେଶ୍ୱରରେ ବହୁତ ମାନେ ଏଜୁ ପାଠ ପଢା ପିଲା ବୋହୁତ ବାହାରନ୍ତି ପାଠ ପଢାରେ ବାଲେଶ୍ଵର ଜିଲ୍ଲା ଏ କ ନମ୍ବର ମତେ ଲାଗେ।
ହଁ।
ହଁ ଆଉ ବାଲେଶ୍ଵରର ସେମିତି ମୁଁ ଖାଦ୍ୟ ଭଲ ଲାଗେନି କିନ୍ତୁ ତାଙ୍କର ମୁଢି ଯେକୌଣସି ଖାଦ୍ୟରେ ମୁଢି ଖାଯାଏ ଆଉ ତାଙ୍କର ଟିକେ କିସ ଆମର କଣ ଯୋଉ ଆଡାଏ। ଆ ମାନେ ଶବ୍ଦକୁ ତାଙ୍କର କିସ ବୋଲି ସେକରେ ଟିକେ କୁହନ୍ତି। ଆଉ ବାଲେଶ୍ଵରୀ ମାନେ ମଧ୍ୟ ବୋହୁତ ପାଠ ପଢା ପ୍ରତି ଆଗ୍ରହୀ ଆଉ ସେମାନେ ମାନେ ବୋହୁତ ଶିକ୍ଷିତ ବାଲେଶ୍ଵର ଜିଲ୍ଲାର।
ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ବୋହୁତ ଭଲ ଲାଗିଲା।
ତମ ସାଙ୍ଗରେ ବି ମତେ କଥା ହେଇକି ବୋହୁତ ବହୁତ ଭଲ ଲାଗିଲା। ଧନ୍ୟବାଦ। ଆମେ ଏବେ ରଖିପାରିବା।
ହଁ।